ହାଲୋ।
ହାଲୋ କଣ କରୁଚ?
ଏଇଠି ବସିଚି ଆଉ। ତମେ?
ଏଇଠି ଶୋଇବାକୁ ଯାଉଥିଲି ଯେ କହିଲି ଟିକେ କଥା ହେଇ ପଡେ ଆଉ କଣ କରୁଛ?
ଏଠି ବସିକି ବା ଖିଆପିଆ ସରିଲା ଖିଆ ପିଆ ସାରିକି ବସିଚୁ ଆଉ। ହଁ।
ତମ ଆଡେ ଠାକୁର ବୁଲି ଆସିନାହାନ୍ତି?
ହଁ ଆମର ଦିନ ବେଳୁ ସଇଲାଣି ସବୁ। ପୁରା ବୁଲି ବୁଲାକି ହଁ ଦିନେ ବେଳୁ ପୂଜା ସଇଲାଣି ଶୀତଳ ଷଷ୍ଠୀ ଆଉ।
ଘରେ ସମସ୍ତେ ଖାଇ ପିଇ ଶୋଇଲେଣି?
ହଁ ସବୁ ଶୋଇସାରିଲେଣି ମୁଁ ବସିଛି ଏଠି ଗରମ ଲାଗୁଛି ନା। ଉଁ ଏଠି ନିଦ ହଉନି ଆଉ ବସିଥିଲି ଆଉ।
କଣ ରୋଷେଇ ହେଇଥିଲା?
ଏଇ ରୁଟି ପନିର ଆଉ ଭଜା ଏମିତି ଡାଲମା ଆଉ।
ଓହୋ ସମସ୍ତେ ରାତିରେ ରୁଟି ଖାଆନ୍ତି?
ହୁଁ ହୁଁ।
ସେ ରୁଟି ଖାଆନ୍ତି। ଆଉ ତମେ କଣ ଆଜି ଖାଇଛ?
ନା ଆଜି ଠାକୁର ପୂଜା ଯୋଗୁ ଖାଇନୁ ଠାକୁର ପ୍ରସେସନ ବାହାରୁଛନ୍ତି। ରାତିରେ ସେଥିପାଇଁ ଆଉ।
ଓହୋ। ଆଉ କଣ ଭଲ ଭଲ ରେସିପି କର ତମେ?
ଭଲ ଏମିତି ସାଧା ସିଧା
ତଥାପି ତମ ହାତ ରନ୍ଧା କୋଉଟା ଟେଷ୍ଟ ଲାଗେ?
ଭାତ ରନ୍ଧା ଡାଲମା ହଉ ସେ ମସଲା ଖାଦ୍ୟ ଏଗୁଡା। ଭଲ ଲାଗେ ଆଉ।
ଓହୋ। ଆଉ ପିଠାପୁଠି ସବୁ
ପ୍ରାୟ ଓଡିଆ ଘରର ଖାଦ୍ୟ ଅନୁସାରେ ଅଳ୍ପ ବହୁଛି ଜାଣିଛି କିଛି କିଛି ଆଉ।
ଆଉ ତମେ ଭଲ ଖଟା କର ପା କାଳେ ମୁଁ ଶୁଣିଥିଲି।
ହଁ ସେଇଭଳିଆ ଆଉ କୋଉଦିନ ଆସିଲେ ଦେବି ଚାଖିବ ଆଉ।
ଅହ କେମିତି କର ଟିକେ ଦେଖିବା ତା ର ପ୍ରୋସେସିଂ ମୋତେ କହିଲ ମୁଁ କରିବି। ବନେଇବି।
ଆମ୍ବ ଖଟାର
ହଁ ହଁ ଆମ୍ବ ଖଟା ମାନେ ଭୂ ମିକ୍ସି ଖଟା ଗୁଡ଼ ଖଟା ଯେଉଁ କୁହନ୍ତି। ଖଟା କେମିତି କର ଟିକେ କହିଲ ତା ରେସିପି।
ତେନ୍ତୁଳି କୁ ଆଗ ରାତିରେ ଭିଜେଇ ଦେବେ ଏ ଗୋଟେ ରାତି ପରେ ତାପର ଦିନ ସକାଳୁ ସେ ଚେନ୍ତୁଳିକି ଚିପୁଡିକି ତା ମଞ୍ଜି ଫଞ୍ଜି ସବୁ କାଢ଼ି ଦେଇକି ତାକୁ ଛାଣିଦେବେ। ସେ ପୋକ ଫୋକ ସବୁ ସାଇପାରେ ଥାଇପାରେ ସେଥିପାଇଁ ତାକୁ ଛାଣିଦେବେ ତାପରେ ତାକୁ କିଛି ସମୟ ପାଇଁ ରଖିଦେଇକି ତାପରେ ଗୁଡ ତାକୁ ଟିକେ ଗରମ କରିକି ଏ ସେଥିରେ ଢାଳିବେ ଲଙ୍କାଗୁଣ୍ଡ ସେ ଏ ଲୁଣ ଯାହାବି ଆପଣ ପକେଇବା କଥା ଖଟରେ ପକେଇକି ତାକୁ ଟିକେ ଖରା ଦେଖେଇବେ ତାପରେ ସେ ଖଟାରେ ଆମ୍ବ ଚୋପା ଛଡେଇକି ତା ଟାକୁଆ କାଢ଼ିକି ତା ପରେ ଅମ୍ ଅମୃତଭଣ୍ଡାକୁ ଟିକେ ଖରାରେ ଶୁଖେଇକି ଇ କମଳା ଚୋପା ଆଖୁ ହଁ ଆଖୁକୁ କାଟ୍ ଟିଦେବେ ଛୋଟ ଛୋଟ କରିକି ଛୁଇଁ ଶୁଖିଲା ଛୁଇଁ ଏ ସବୁ କାଟିକି ଟିକେ ଖରା ଦେଖେଇ ଦେବେ ତାପରେ ତାକୁ ପ କେଇଦେବେ ତା ପକେଇକି ଡେଲି ଖରାରେ ଦେଖେଇବେ ଟିକେ ଟିକେ ତାକୁ ହୁଁ ଗୋଳେଇବେ ତାପରେ ତା ରହିଲା ସେ ପାଣି ସେ ପାଣିରେ ସେ ଗୁଡା ସବୁ ଶିଝିକିଧିବ ଆ ସେ ଆପେ ଆପେ ଶୁଖି ଗଲା ପରେ ତାକୁ ଆଣିବେ ଆଣି ମେଥି ଜୁଆଣି ସେ ସବୁକୁ ଟିକେ ହାଲକା ଗରମ କରିକି ଗୁଣ୍ଡ କରିକି ସେ ଖଟାରେ ପକାଇବେ ତେଲ ଟିକେ ଗରମ କରିକି ପକେଇକି ସୁରକ୍ଷିତ କାଚ ଜାରରେ ପୁରେଇକି ରଖିବେ ତା ବର୍ଷସାରା ପର୍ଯ୍ୟନ୍ତ ରହିବ ଆଉ। ଆପଣଙ୍କ ଇଏ ଅନୁସାରେ ଲୁଣ, ଲଙ୍କା, ଗୁଡ ଦେଇପାରିବେ। ରାଗ ବି କରିପାରିବେ। ରାଗ ଯଦି କରିବାର ଥିବ ତାହେଲେ ମେଥି ଜୁଆଣିରେ ଟିକେ ଲଙ୍କା ଆଡ କରଦେବେ ଭଲ ଲାଗିବ ଆଉ।
ହୁଁ ହୁଁ ବଢିଆ ମୁଁ ଶିଖିଗଲି। ଏଥର ଖଟା ବନେବା ଆଉ ମୋତେ ଖଟା ଆସେନି ମୁଁ ଖାଏ କେମତି ସବୁବେଳେ ବନେଇବାକୁ ଚେଷ୍ଟା କର ଯେ ମୁଁ ବନେଇ ପାରେନି ମାନେ କାଳେ ଖରାପ ହବ ବୋଲି ଡରିକି ବନେଇ ପାରେନି ମୁଁ ଶିଖିନି ବିଲକୁଲ ନା ଖାଲି ଏମିତି ଜଷ୍ଟ ଦେଖି ଶିଖିଯାଇଥିଲି ନା ମୁଁ ଆଉ କରିପାରେନି। ଯାହା ହଉ କହିଦେଲ ଭଲ ପୁରା ଟେଷ୍ଟ ବନେଇଛ ତମେ ବନେଇଛ ନା ନାଇଁ?
ହଁ କେବେ ଆସିବ ତମକୁ ବି ଟେଷ୍ଟ କରେଇବି। ଅଛି ଖଟା
ଯିବା‌।
ହଁ।
ଅ ହଁ ହଁ ଆଉ କଣ ଖଟା ଜାଣିଛ?
ଆଉ ମଙ୍ଗେଇ ଆଚାର
ଓ ହୋ ମଙ୍ଗେଇ କେମତି ହୁଏ କହିଲ? ମୋତେ ଖାଇବାକୁ ବହୁତ ଭଲ ଲାଗେ କିନ୍ତୁ ବନେଇ ପାରେନି।
ଆଗ ବଡ଼ ବଡ଼ ବହୁତ ବଡ଼ ବଡ଼ ସାଇଜର ଆମ୍ବକୁ ମାନେ ଏଟିକେ ପାକଳ ହେଇଯାଇଥିବ ସେ ଆମ୍ବକୁ ବାଛିକି ଆଣିକି ଧୋଇଧାଇକି ରଖିଦେବେ ତାକୁ ଓ ଚାରି ଖଣ୍ଡରେ କାଟିବେ କିନ୍ତୁ ତା ତଳପଟଟା ଲାଗିଥିବ। ତାକୁ କାଟିକି ଆଗ ଖରାରେ ନେଇକି ଦି ଚାରି ଘଣ୍ଟା ଦେଖେଇଦବ ତାପରେ ଆଣିକି ଏଇ ତା ଟାକୁଆକୁ କାଢିକି ତାକୁ ଧୋଇଦବ। ସେ ଖରାରେ ଆଗରୁ ସୋରିଷ ଗୁଡ, ଲୁଣ, ଶୁଖିଲା ଲଙ୍କା କିଛି ଦେଖେଇଥିବେ ତାପରେ ତାକୁ ଆପଣ ଚାହିଁଲେ ହାଲୁକା ଭାଜି ପାରିବେ ନଚେତ୍ ସେ ତାକୁ ଗୁଣ୍ଡ କରିଦେଇକି ଏଥିରେ ଗୁଡ଼ ଗୋଳେଇକି ତାକୁ ଟାକୁଆ କାଢିକି ପୁରେଇଦେବେ ତା ଭିତରେ ତାପରେ ତାକୁ ସେଦିନ ରଖିଦେବେ ରାତି ରାତିଟା ତା ପରଦିନ ସକାଳୁ ତାକୁ ଖରାରେ ଦେଖେଇବି ସେଥିରୁ ଉଁ ଆସ୍ତେ ଆସ୍ତେ ବହୁତ ପାଣି ବାହାରିବ ଡରିଆର ନାହିଁ ପୁରଟା ବି ବାହାରି ପଡିବ ବି ଆସ୍ତେ ଆସ୍ତେ ପାଣି ବାହାରିକି ସେ ପାଣିଟା ସେଇ ଆମ୍ବ ତାକୁ ହିଁ ପଚେଇପଚେଇ ପାଚିପାଚି ଶୁଖିବ ତାପରେ ଆଉଥରେ ଆମ୍ବ ଶୁଖିଗଲା ପରେ ସେ ପୁରଗୁଡାକୁ ସବୁ କାଢିକି ତାକୁ ପୁଣି ସେ ଆମ୍ବ ଭିତରେ ଭର୍ତ୍ତି କରିବେ ତାପରେ ପୁଣି ସେ ସେମ୍ ମେଥି, ଜୁଆଣି ଖଟାର ଜୀବନ। ତାକୁ ଗୁଣ୍ଡ କରିକି ପକେଇବେ। ତାପରେ ଗୁଡ ହଁ ଏସବୁ ଦିଆହେଇଥିବ ହାଲୁକା ଲଙ୍କାଗୁଣ୍ଡ ଟିକେ ଦେବେ ଟିକେ ଟେଷ୍ଟ ପାଇଁ ଆଉ ସେ ସୋରିଷତେଲ ତାପରେ ତାକୁ ବି ସେମତି ଜାରରେ ଭର୍ତ୍ତି କରିଦେବି ହେଇଗଲା ଆମର ମଙ୍ଗେଇ।
ହ ବଢିଆ ଆଉ ତମେ ପୁରା ସବୁ ଶିଖିଦେଇଚ ନା ମୁଁ ଦେଖିବା ଏଥର ସେମିତି ବନେଇବି ତମଠୁ ଫୋନରେ ନହେଲେ କଥା ହେଇ ନହେଲେ ତମେ ଆସ ମୋତେ ଟିକେ ଭିଡ଼ିଓ କରିଦେଇଥିଲେ ବଢ଼ିଆ ହେଇଥାନ୍ତା ମୁଁ ଦେଖି ଦେଖି ତାକୁ ବନେଇ ଦେଇଥାନ୍ତି। ମଙ୍ଗେଇ ଗୁଡ଼ଖ ଖଟା ମାନେ ବହୁତ ଭଲ ଲାଗେ ମୋତେ ଖଟା ମୋର ବହୁତ ପ୍ରିୟ ହେଲେ ମୁଁ ବନେଇ ପାରେନି। ଖାଇବାକୁ ତ ବହୁତ ଟେଷ୍ଟ ଲାଗେ କିନ୍ତୁ ବନେଇପାରେନି କୋଳି ଖଟା, ଆମ୍ବ ଖଟା ଗୁଡ଼ ଖଟା, ଆମ୍ବସରା ମାନେ ଯେତେ ପ୍ରକାର ଖଟା ଅଛି ମୋର ବହୁତ ପ୍ରିୟା ହେଲେ ଖାଇପାରିନି ମୋ ଦେଖିଆ ଗଲେ ଏଥର ମୋ ପାଇଁ ସ୍ପେଶାଲ୍ ପଠେଇବ ମୋତେ ପୁରା ତମ ଖଟା ଟେଷ୍ଟ କରିବି ତାପରେ ବନେଇବି
ହଁ ନିଶ୍ଚିତ ପଠେଇଦେବି ଆଉ।
ଆଉ ଆଉ ଆଉ ଆଇଁଷ ଆଉ ସାଧାରେ କଣ ଭଲ ରୋଷେଇ ତମେ କରିପାର?
ହୁଁ ଆମିଷରେ ସେମିତି ଚାଲେ ଆସିଚି ମାଛ ଚିକେନ ମଟନ ସବୁ ଜାଣିଚି କିନ୍ତୁ ମାଛ ଟା ମତେ ଟିକେ ବହୁତ ଭଲ ଲାଗେ। ଆଉ ମାଛର ଟିକେ ବି ଭ ଭଲ ହୁଏ ତାର ବେସର ଭଜା ଏସବୁ ଟିକେ ଭଲ ଲାଗେ ଆଉ। ହୁଁ ସମସ୍ତେ କୁହନ୍ତି ଚିକେନ ଅପେକ୍ଷା ମାଛ ଟା ଭଲ କରେ ଆଉ।
ଓହୋ। ତ ମାଛ ମୋର ମ ମଟନ ଆଉ ଚିକେନ ଏଇଟା ସବୁ ଭଲ କରେ ସାଧା ବି ବହୁତ ଭଲ ମାନେ କରେ କିନ୍ତୁ ଡାଲମା ଆଉ ସନ୍ତୁଳା ଏତେ ଭଲସେ କରିପାରେନି। ନହେଲେ ଆଉ ସବୁ ଟିକିେ ରେସିପିି ଟିକେ ଟିକେ ଇଏ କରେ। କିନ୍ତୁ ସମସ୍ତେ କୁହନ୍ତି ଯେ ଘରେ ଆଇଁଷ ଟା ଭଲ ହୁଏ ବୋଲି। ଖାସ୍ କରି ଚିକେନ ଟା।
ଆଉ ସବୁ ଯା ଯେମିତି ହଁ ସେଟା ଆଉ ପନିର ପନିର ଭଲ ହୁଏ ପନିର ଜାଣିଚ ନା ପନିର ପଛ ଖାଇଚ କେବେ ମାନେ ଟେଷ୍ଟ ଲାଗେ।
ମତେ ଏ ପନୀର ପନିର ପସ୍ ଚନ୍ଦନ ନୁହେଁ ନା ପସନ୍ଦ ନୁହେଁ ତ ସେଥିପାଇଁ ପନିର୍ ମୁଁ ଖାଏନି।
ମୋର ପନିର ବହୁତ ପସନ୍ଦ ଆଉ କରିବାକୁ ଭଲ ଲାଗେ ଖାଇବାକୁ ଭଲ ଲାଗେ ଖୁଆବାକୁ ବି ଭଲ ଲାଗେ। ଆଉ ପନିର ଟା ସବୁଠୁ ହିଁ ଭଲ ହୁଏ ମାନେ କଡ଼େଇ ପନିର ହଉ ତାପରେ ମଟର ପନିର୍ ଯାହା ବି ହଉ ମାନେ ବନେଇକି ଖୋଇବାକୁ ବହୁତ ଭଲ ଲାଗେ ଆଉ ଖାଇବାକୁ ପନିର ହେଲେ ମତେ ବହୁତ ଭଲ ଲାଗେ। ଯା ହୋଉ ତମେ ତ ବଢିଆ ବଢିଆ ଖଟା ଶିଖିଚ ଆଉ ରୋଷେଇ ତ ଭଲ ବି କରୁଛ। ସବୁ ରୋଷେଇ ଫୋଷେଇ ସବୁ ଶିଖିଚ ତମେ କେବେ ଘରକୁ ଡାକ ଗଲେ? ହାତ ରନ୍ଧା ଖାଇଲେ ଜାଣିବ ଆଉ।
ନିଶ୍ଚିନ୍ତ ବହୁତ ଶୀଘ୍ର ଆଉ।
ହଁଁ ଆଉ ମୁଁ ବି ତମ ପାଇଁ ଘରୁ ପନିର୍ ବନେଇକି ନେଇଥିବି। ଆଉ ତମେ ତ କୋହୁଚ ଖାଅନି କିନ୍ତୁ ଟିକିେ ଚାଖିବ ଯାହାବି ହେଲେ ମୋ ପନିର ତ ମସରୁମ୍ ଭଲ ପାଓ ନାଇ।
ହଁ ପନିର ଟା କରେଇ ଦିଅ ସେଗୁଡା ମୁଁ ଖାଏନି। ମୁଁ ଛତୁ ଗାଇଦେବି ଆଉ।
ହଁ ହଁ ହଉ ତମ ପାଇଁ ଛତୁ ସ୍ପେଶାଲ ନେଇକି ଯିବି ଆଉ। ଆଉ କଣ ଭଲ ଲାଗେ ତମକୁ ମାନେ?
ମତେ ଟିକେ ଚଟପଟା ଚଟପଟା ଲୁଣ ଲଙ୍କା ବାଲା ଖାଦ୍ୟ ଭାରି ପସନ୍ଦ। ଦେହ ପାଇଁ ଭଲ ନୁହେଁ ନା ସେଥିପାଇଁ ଟିକେ ସାଇଡ କରିବାକୁ ପଡ଼ୁଚି ଆଉ।
ହଁ ଆଜିକାଲି ତ ବହୁତ ଏ ଯୁଗରେ ମିଠା ବହୁତ ପସନ୍ଦ। ମିଠା ଦିନରାତି ଚରୁଥିମି ମିଠା ରେ ତ ଜାଣିଚ ସବୁ ପ୍ରକାର ରୋଗ।
ମଧୁମେହ ରୋଗ ତ ଆଗ।
ହଁ ପା। ସେ ଡାଇବେଟିସ୍ ସୁଗାର ମାନେ ମିଠାରେ ତ ସବୁ ମିଠା ବିଲକୁଲ ଡକ୍ଟର ମାନେ କହ ଏ ମନା କରୁଚନ୍ତି ଖାଇବାକୁ।
ମିଠା, ପିଠା ହେଉଚି ମୋର ଭାରି ପ୍ରିୟ।
ଓହୋ ମତେ ମିଠା ଜମା ପସନ୍ଦ ନାହିଁ।
ଆଉ ଆମ ପରା ଦିଜଣଯାକ ଅଲଗା ଅଲଗା ନା? ଓ ହୋ ହଉ ମୁଁ ଗଲେ ମୋତେ କରିକି ଦବ ଭଲ ଭଲରେ ସାଧା ହଉ କି ଆଇଁସ ଯାହା କଲେ ମାଛ ତର୍କାରୀ ତମ ହାତରେ ନିହାତି ଆ ତୁ ଖାଇଲୁଣୀ? ତାପରେ ନନଭେଜ ଭେଜ ଯାହା କରିବୁ ଖଟା ଆସିଲା ବେଳୁ ଦେଇଥିବୁ ମୁ ସାଙ୍ଗରେ ନେଇକି ଆସିବି ଆଉ ପିଠାପଣା କେମିତି କଣ କର?
ନିଶ୍ଚିନ୍ତ ଆଉ ଆପଣ ଆସନ୍ତୁ ଆଉ।
ହୁଁ ହୁଁ। ଆଉ କୋଉ କୋଉ ପିଠା ଶିଖିଚ? କଣ ପିଠା?